ହ୍ୟାଲୋ?
ହଁ।
ଜୟଶ୍ରୀ ଜଗନ୍ନାଥ। ଜୟଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।
ଶୁଣା ଯାଉଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା କଣ କରୁଛନ୍ତି?
କରୁଥିଲେ।
ଏଇ ରୋଷେଇ ବସେଇଛି ଆଉ।
କଣ ଆଜି ରୋଷେଇ?
ଆଜି ଡାଲମା କଲରା ଭଜା ଆଉ ଦହି ବାଇଗଣ।
ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ହଉ। ଏଇ ମୁଁ ଟିକେ ପୁରୀ ଖାଇଥିଲି ପୁରୀ ଆଉ ସବଜି ଟିକେ ଖାଇଥିଲି।
ହୁଁ ହୁଁ
ନାଇ ନାଇ ଭୁତ୍ ପଳେଇଛି ଆଜ୍ଞା।
କିଣିକି?
ନାଇଁ ନାଇଁ ନାଇଁ ନୁହଁ ବନା ହେଇଥିଲା।
ହୁଁ
ଆଉ ନାଇଁ ନାଇଁ ମୁଁ ଗୋଟେ ଅଛି ଗୋଟେ ମ୍ୟାରେଜ ରେ ଆସିଥିଲି। ରାଉରକେଲା ଆସୁଥିଲଥିଲି ମୁଁ ସେ ରାଉରକେଲାରେ ଅଛି। ଆଉ ହ୍ୟାଲୋ।
ଆଜ୍ଞା ହୁଁ।
ହ୍ୟାଲୋ।
କୁହନ୍ତୁ ସାର୍।
ହୁଁ ମୁଁ କହିଲି ଆଉ ସେ ରାଉଲକେଲା ଆସିଥିଲି ତ ସେ ଏଠି ଟିକେ କାମ ଥିଲା। ତ କାମ ସାରିକି ଆଜି ରାତିରେ ବାହାରିବି ପୁଣି କାଲି ଅଛି ଆମର ନେମାଳ ନେମାଳ ମଠ ଯୋଉ ଅଛି ସେ ମୋର କାର୍ଯ୍ୟ ଅଛି ମାନେ ଯୋଉ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ରହିବ ସେଠି ତ ସେଠି ଆମର ଜଳ ଛତ୍ରର ବ୍ୟବସ୍ଥା କରିଛୁ।
ହେ
ତ ଏଇଟା ହଉଛି କଥା ଆଉ ବୁଝିଲେ?
ହଁ
ଆଜ୍ଞା ଦେଖ ହଁ ଭଲ ସବୁ ଠିକ ଠାକ ଚାଲିଛି ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ଠାକ୍ ଚାଲି
ଝିଅ ମ୍ୟାରେଜ ନା ପୁଅ ମ୍ୟାରେଜ?
ଏଇ ପୁଅ ବାହାଘରରେ ଆସିଛି।
ସାଙ୍ଗ?
ନାଇଁ ନାଇଁ ସାଙ୍ଗ ନୁହଁ ପିଇସିଙ୍କ ପୁଅ ହବ ତାଙ୍କରି ବାହାଘରରେ ଆସିଛି।
ଜଣ ଙ୍କ କାର୍ଯ୍ୟ ବ୍ୟସ୍ତରେ ଆପଣ ଯାଇକି ମାନେ ପିଇସି ପୁଅଙ୍କ ମ୍ୟାରେଜ ରେ ଉଁ ଯାହା ହଉ ଯୋଗ ଦେଇ ପାରୁଛନ୍ତି ସେଇଟା ବଡ କଥା।
କାର୍ଯ୍ୟ ବ୍ୟସ୍ତତା କଣ ଆଡେ ଚାକିର ବି ଦେଖିବାକୁ ପଡୁଛି। ସେପଟେ କଣ ନା ଆମର ଯାଇଥିଲି ଯୁ ଚବିଶ ତାରିଖ ଦିନ ବାହାରିକି ଆଇଲିି। ବାପା ମାଆଙ୍କୁ ରାଉରକେଲା ଛାଡିଲି। ପଚିଶ ତାରିଖ ଦିନ ସକାଳୁ ଗଲି ପୁରୀ ଜଗନ୍ନାଥଙ୍କର ଯୋଉ ବିବାହ ଥିଲା। ମାନେ ରୁକ୍ମଣୀ ବିବାହ ଆପଣଙ୍କର ନିର୍ଜଳା ଏକାଦଶୀ ଥିଲା। ସେଦିନ ଗଲି ପଚିଶ ତାରିଖ ଦିନ ସେଠି ବାପାଙ୍କ ବାହାଘର ଆଟେଣ୍ଡ କଲି ଆଟେଣ୍ଡ କଲା ପରେ ରାତି ଭୋର ପାଞ୍ଚଟାରେ ଟ୍ରେନ ଥିଲା। ଭୋର ପାଞ୍ଚଟା ଟ୍ରେନରେ ଯେତେବେଳେ ଯାଇକି ପହଞ୍ଚିଲି ପୁରି ଷ୍ଟେସନ ରେ ତ ଟ୍ରେନ ବିଳମ୍ବ ଥିଲା ତିନି ଘଣ୍ଟା। ତ ପୁଣି ଘର ତ ଭୁବନେଶ୍ୱର ଭୁବନେଶ୍ଵର ପଳେଇ ଆସିଲି। ଭୁବନେଶ୍ଵର ଆସିକି ଫେସ୍ ହେଇକି ଠିକ ଏ ସା ସାଢ଼େ ଆଠଟା ବେଳେ ମୁଁ ଷ୍ଟେସନ ଷ୍ଟେସନ ଗଲାବେଳୁ ଗାଡି ପୁଣି ହାପ ଆନ୍ ଆୱାର ବନ୍ଦେ ଭାରତ ଏକ୍ସପ୍ରେସ ଲେଟ୍ ସେଇଠୁ ପୁଣି ଟ୍ରେନ ଧରିିକି ଗଲି ଖୋର୍ଦ୍ଧା ଖୋର୍ଦ୍ଧା ଗଲି ଡାଇରେକ୍ଟ ସେଠୁ ଖୋର୍ଦ୍ଧାରୁ ତୁ ଆସିଲି ଅଢେଇଟା ବେଳେ ପହଞ୍ଚିଲି ସେଇଦିନ ବା ଭାଇର ଥିଲା ରିସେପସନ ଥିଲା ଏ ସରି ଉଁ ବରଯାତ୍ରୀ ଥିଲା। ବରଯାତ୍ରୀ ଯାଇକି କାଲି ଗୋଟେ ଦିନ ମଣିଷ ରେଷ୍ଟ ଟିକେ ନେଇଛି ଆଉ ପୁଣି ଆଜି ସାରିଲେ ଆଜି ରାତିରେ ବସ୍ ଅଛି ସେଇ ସାଢେ ସାତଟା ବେଳକୁ। ଯିବି କେନ୍ଦ୍ରାପଡା ସେଠୁ କାମ ସାରିକି ଆସିଲା ପରେ। ତାପରେ ଦେଖିବା ଆଉ କଣ ହଉଛି ଆଉ?
ଆଉ ପୁରୀ କେତେ ଥର ଯାଇଛନ୍ତି?
ପୁରୀ କାର୍ତ୍ତିକ ପୂର୍ଣ୍ଣିମାରେ ଯାଇଥିଲି। ଆଉ ଆପଣଙ୍କର ଏବେ ବି ଯାଇଥିଲି ଯୋଉ ଜଗନ୍ନାଥଙ୍କ ବିବାହରେ ଯାଇଥିଲି। ତା ପୂର୍ବରୁ ବଡସିିଂହାର ବେଶରେ ଯାଇ ଦେଖିବାକୁ ଯାଇଥିଲି ଜଷ୍ଟ ତେ ମାସେ ପୂର୍ବରୁ ବୋଧେ ନା କଣ ମନେ ପଡୁନି ମାସେ ପୂର୍ବରୁ ବୋଧେ କାରଣ ଜଗନ୍ନାଥଙ୍କୁ ମୁଁ ବହୁତ ମାନେ ଟିକେ ବିଶ୍ଵାସ କରେ। ଏଇଆ କଥା ଆଉ ଆଜ୍ଞା।
କରନ୍ତି।
କଣ ହେଇଛି?
ଲି ଏକାଦଶୀ କରନ୍ତି?
ନା ନା ଏକାଦଶୀ ମୁଁ କରେନି ଏକାଦଶୀ କରେନି କାଇଁ ମିଛ କହିବି କରେନି ମୁଁ ଖାଲି ଜଗନ୍ନାଥଙ୍କୁ ମାନେ ହଁ ମୁଁ ତ ଆଇଁଷ ମାଇଁଷ କିଛି ଖାଏନି। ଆମିଷ ଗ୍ରହଣ କରେନି। ଆଉ କିଛି ସେମିତି ହୋ। ଯେମିତି ଜଣେ ତୁଳସୀ ମାର ମାଳ ଧାରଣ କଲେ ଯାହା ତାର ପରମ୍ପରା ରହିଚି।
ଆମର ତ ସମସ୍ତେ ଆମେ ତୁଳସୀ ମାଳା ଧାରଣ କରିଛୁ ଆମ ଘରେ କେହି ବି ଆମି ଷ ଖାଆନ୍ତିିନି।
ଆପଣଙ୍କ ଘରଟା ଏଇ ଯୋଉ ଆମର ବାରଙ୍ଗ କହୁଥିଲେ ନା।
ହଁ।
ଆଜ୍ଞା।
ହଁ।
ହଁ ହଁ ହଁ।
ଆମେ ମୋ ଛ ଛୁଆଠୁ ଲଗେଇକି ଆମେ ବଡ ଯାଏ ସମସ୍ତେ ଆମେ ତୁଳସୀ ମାଳ ଉଁ ମାନେ ଧାରଣ କରିଚୁ ବେକେରେ। ଆମ ଘରେ ଆଇଁଷ ପଶେନି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ମାନେ ଆପଣଙ୍କ ଘରଟା ସେ ବାରଙ୍ଗ ନା ଆପଣଙ୍କ ଘର ଆଉ କୋଉଠି?
ଏଇଟା ମୋ ବାପାଙ୍କ ଘର ଆମ ଘର ସି ଡି ଏ ରେ।
ସି ସି ଡି ଏ ମାନେ କଟକ ସି ଡି ଏ ନାଇଁ କି?
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା।
ଏଇଠି ରହୁଥୁଲୁ ବାପ୍ ମାଙ୍କ ଦେହ ଖରାପ ହେଲାଠୁ ଏଠିକି ଆସିଲୁ ଭାରି ଆଉ।
ଆଜ୍ଞା ଆଜ୍ଞା ଅଚ୍ଛା।
ମାଙ୍କ ଆଣ୍ଠୁ ଏତେ ଅସୁବିଧା ହେଲା ଯେ ଆଉ ଉଠିକି ଚାଲି ବୁଲି ପାରିଲେନି। ଅଁ ତ ବାଧ୍ୟ ହେଇକି ଏଠିକି ଆସିଲୁ ଆଉ ସେଠି ଦିଅର ଅଛନ୍ତି। ଚା ଅଛି।
ଆଚ୍ଛା ଏକ୍ ଆଜ୍ ଆଛା ଆଛା ଭାଇନା କଣ କରନ୍ତି?
ଏଇଠି ଗୋଟା ଉଁ ଛୋଟ ମୋଟ କମ୍ପାନୀରେ ଅଛନ୍ତି ଆଉ।
ଓହୋ। ଭଲ ଛୋଟ ମୋଟ କଣ କା କାର୍ଯ୍ୟ ତ କରିବା କଥା ଆଉ ଛୋ ଛୋଟ କଣ ବଡ କଣ ଜୀବନରେ ଆଉ ସମସ୍ତେ ତ ଆମେ ଧାଉଁଚେ କଣ ନିଜ କର୍ମ କରିବା ପାଇଁ ଆମେ ସବୁବେଳେ ଆଗଭର ରହିବା ଦରକାର। ଏଇ ଜିନିଷଟାକୁ ନିଜର ପଣ କରିକି ମାଡି ଚାଲିଲେ ସବୁ ଜିନିଷ ସମ୍ଭବପର ହେଇପାରିବ। ଆଛା ହଉ।
ସେଠି ପିଇସିମାନେ ସମସ୍ତେ ଭଲ ପିଇସିଙ୍କ ଦେହ ପା ସବୁ ଭଲ।
ଆଜ୍ଞା ଆଜ୍ଞା ପିଇସି ଆ ପିଇସା ଅଛନ୍ତି ସିଏ ତ ପିଇସା ଆମର ଯିଏ ଆର୍ ଏସ୍ ପି ଏଲ୍ ରେ ଚାକିରି କରିଥିଲେ ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ।
ହୁଁ ହୁଁ
ରିଟାର୍ଡ ପର୍ସନ ବୁଝିପାରିଲେ ତ ତାଙ୍କ ପୁଅ ବି ବ୍ୟାଙ୍କ୍ ରେ ମ୍ୟାନେଜର ଅଛି ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ।
ହୁଁ।
ଆଉ ତାଙ୍କର ଗୋଟେ ଝିଅଟେ ତାଙ୍କର ବିଭା ହେଇଯାଇଚି ଏଇ ଗୋଟିଏ ପୁଅ ଥିଲା ସିଏ ବିବାହ ହେଲା ଆଉ।
ଜଣେ ପିଇସି ନାଇଁ।
ଆଜ୍ଞା।
ଜଣେ ପିଇସି।
ଦିଟା ପିଇସି ଗୋଟେ ପିଇସି ରହୁଚନ୍ତି ନୂଆହାଟ ଆପଣଙ୍କର କାକଟପୁର ଆଡେ। ବାଟ ମଙ୍ଗ ଏଇ ଯୋଉ କାକଟପୁର ମଙ୍ଗଳା ଜାଣିଥିବେ।
ହାଲୋ।
ଆଜ୍ଞା।
ସେପଟେ ରହୁଛନ୍ତି ଆଉ ଜଣେ ପିଇସି ରାଉରକେଲାରେ ରହୁଛନ୍ତି ଆଉ।
ଆଉ ଏଠି ପିଇସି ଏ ଜଣେ ସେଠି ଜଣେ ପିଇସି ଆଉ ଯୋଉଆଡେ ର ରାଗିବେ ପଳେଇବେ ଆଉ। ବୁଲ ବାଲିିକିରି ଆସିବେ ଆଉ।
ମତେ ମୁଁ ପି ଦେଖନ୍ତୁ ମୁଁ ତ ବାପା ମାଆଙ୍କୁ ଛାଡିକି କୁଆଡେ ଯାଇନି। ତ ଚାଲିଛି ବାପା ମା ଅଛନ୍ତି ତ ଆଉ ଜୀବନରେ ଆଉ କଣ ତାଠୁ ବଡ ମୂଲ୍ୟବାନ ଜିନିଷ ଆଉ କଣ ଅଛି।
ମୋର ଜଣେ ପିଇସି ସିଏ ସେଇଠି ପାଖରେ ଘର ପାଖରେ ବାହା ହେଇଛନ୍ତି। ପିଇସୀ ର ଦିଟା ପୁଅ ଆଉ ବାପାଙ୍କର ଦିଟା ଝିଅ ଆମେ।
ହୁଁ ହୁଁ ହୁଁ ଦି ଜଣ ଯାକ ବାହା ହେଇ ଯାଇଛ।
ଆମେ ଦି ଜଣ ବାହା ହେଇ ଯାଇଛୁ ପିଇସିଙ୍କର ଦିଟା ପୁଅ ବି ବାହା ହେଇଯାଇଚନ୍ତି ଜଣେ କ ଟ୍ରେଡି କରୁଛନ୍ତି ଆଉ ଜଣେ ଆର୍ମିରେ ଅଛନ୍ତି।
ଓ ହୋ ହୋ ହୋ ହେଲ ଆଉ। ମୋର ବି ସେଇ ସାଙ୍ଗସାଥି ଘର ସେଇ ରଘୁନାଥପୁର ସାଙ୍ଗସାଥି ଘର ବାରଙ୍ଗ। ପଦା ସାହି ହେରିକା ଆମର ମୋର ସୁ ବ ସାଙ୍ଗସଥି ଅଛନ୍ତି ଆଉ ଆପଣଙ୍କ ସେ ସେଇ ପାଖାପାଖି ବୋଧେ।
ହଁ ହଁ।
ଓହୋ ହୋ। ସେଇଆ ଆଉ।
ହୁଁ
ଆଉ କଣ ଆପଣଙ୍କ ରଜ କେମିତି କଣ ଗଲା।
ରଜ ତ ବହୁତ ବଢିଆ ଭାବରେ ଗଲା। ଏଇଠି ଆମର ପାଖରେ ନୂଆ ଭୁବନେଶ୍ଵର ଯୋଉ ନିଉ ଭୁବନେସ୍ୱର କହୁଛନ୍ତି ଉଁ ସେ ହଁ ସେଇଟା ଷ୍ଟେସନ ନୁହେଁ ଏଠି ଆମର ଗୋଟେ ରଜ ମହୋତ୍ସବ ହଉଛି। ଉ ବାଲିଯାତ୍ରା ପଡିଆ ଭୁବନେଶ୍ୱର ବାଲିଯାତ୍ରା ପଡିଆ। ହଁ ସେଇଠି ହଉଚି ରଜ ମହୋତ୍ସବ। ସେଇଠିକି ଆମେ ଚାରି ଦିନ ଯାକ ଆମର ସେଇଠି ଦିନ ଯାଇଛି ଭାରି। ଛୁଆଙ୍କୁ ଧରିକି ଯାଏ ଫାରି ସକାଳୁ କାମ ଯାଇ ସେଇଠି ବୁଲାବୁଲି ଖେଳନ୍ତି ସେଠିରେ କେତେ ସୁନ୍ଦର କୁଇଜ ପଚରା ହୁଏ। ହଁ ଆମ ଓଡିଆରେ ଯୋଉ ପରମ୍ପରା ସବୁ ସବୁତକ ସେଇଠି ହୁଏ।
ଆଚ୍ଛା ସେଇ ଯୋଉ ବାରଙ୍ଗରେ ଯୋଉଟା ଆମର ନିୁ ଭୁବନେଶ୍ଵର କହୁଛନ୍ତି ଯୋଉଟା।
ହଁ ହଁ
ଆଜ୍ଞ ଆଜ୍ଞ ବୁିଝି ପାଇଲି ବୁଝି ପାଇଲି।
ସକାଳୁ ଘରେ ବାପା ମାଙ୍କ ପାଇଁ ରୋଷେଇବାସ ସବୁ କରିିକିକି ଦେଇକି ଛୁଆଙ୍କୁ ନେଇକି ଯାଏ ଭାରି।
ଆଜ୍ଞା ଆଜ୍ଞା
ସନ୍ଧ୍ୟା ବେଳକୁ ତାଙ୍କ ମନ ଭରିଲେ ସେ ଦୋଳି ଖେଳନ୍ତି। ଆଉ ତାଙ୍କ ସାଙ୍ଗସାଥି ସେମାନେ ବୁଲାବୁଲି କରନ୍ତି ତାପରେ ତାଙ୍କୁ ନେଇକି ଆସେ।
ହଁ ହ
ସେଠି ଖିଆ ଖାଇବା ପିଇବାର ବ୍ୟବସ୍ଥା ବି ହେଇଛି ବିନା ପିଆଜ ରସୁଣ।
ହଁ ହଁ ହଁ ସେଇଟା ତ ଠିକ କଥା ନା
ଖାଇବା ବ୍ୟବସ୍ଥା ଅଛି ସେଠି ଖାଇବା ପିଇବା ହେଇଯାଏ ଆଉ ବୁଲାବୁଲି କରିକି ଆସୁ ତାପରେ ଏଠି ଗୋଟେ ପ୍ରତାପ ନଗରୀରେ ଏ ପ୍ରତାପ ନଗରୀରେ ବି ଗୋଟା ରଜ ମହୋତ୍ସବ ହଉଥିଲା। ସେଥିକି ବି ନେଇକି ଯାଇଥିଲି।
ଆଜ୍ଞ ଆଜ୍ଞା ଆଜ୍ଞା
ତାଙ୍କୁ ଟିକେ ବୁଲାବୁଲି ଭଲକି କରି କିରି। ତାଙ୍କ ମନ ଖୁସି କରିବା କଥା ଆଉ ଛୁଆ ଖୁସି ତ ଆମେ ଖୁସି।
ଏମିତି ତ ସମୟ କାଟିବା କଥା ଆପଣଙ୍କର ଆଉ
ହଁ ଛୁଆ ତ ଏମିତି ବର୍ଷ ସାରା ସ୍କୁଲ କଲେଜ ଏମିତି ହିଁ ବୁଲୁଛନ୍ତି ମାନେ ଯାଉଛନ୍ତି ବୁଲିବାକୁ ତାଙ୍କୁ ସମୟ ମିଳେନି। ଶୀତ ଦିନେ ଟିକେ ଥରେ ବୁଲେଇବାକୁ ନିଏ ଆଉ ଏଇ ରଜ ଫଜ ଦେଖିକି ନେଇକି ଯାଏ।
ଆଜ୍ଞା ଆଜ୍ଞା ଆଜ୍ଞା। ଠିକ ଠିକ ଆମେ କଥା ହଉଛେ ଗୋଟେ ବେଲ ଟା ଢାଇକିନି ପଇଲା।
ଓହୋ ନେଇଯାଆନ୍ତୁ ପଣା କରିକି ପିଇ ଦେବେ ଆଉ
ନା ନା ସେ ଜଣେ ଲୋକ ଆଇଲେ ମାଗିଲେ କହିଲେ ଆଉ ଭାଇ ବେଲଟା ନେବି ମୁଁ କହିଲେ ହଉ ନେଇଯାଆ। ଦାନେ ଦାନେ ବି ଲେଖା ହୋ ତା ହେ ଖାନେ ୱାଲେ କା ନାମ ଏଇୟା ହଉଚି କଥା ଆଉ ହଉ ମୋର ଗୋଟେ କଲ ଆସୁଚି ମୁଁ ର ଖୁଛି ପରେ କେତେବେଳେ କଥା ହେବା ଆଉ ହେଲା।
ଆଜ୍ଞା ଆଜ୍ଞା।
ଆଜ୍ଞ ରହିଲି ଜୟ ଶ୍ରୀ ଜଗନ୍ନାଥ।